ସାର୍ ଆଜ୍ଞା ଶୁଭ ଶୁଭୁଛିି? ହଁ ଭଲ ଅଛି, ଆପଣଙ୍କୁ ଶୁଭୁଛି ମୋ କଥା?
ଆଜ୍ଞା ଆଜ୍ଞା ଆଜ୍ଞା ଆଜ୍ଞା।
ହଁ ମତେ ବି ଶୁଭୁଛି।
ଆଜ୍ଞା, ଭଲ ଅଛନ୍ତି?
ହଁ ଭଲ ଅଛି। ଅଛନ୍ତି କି?
ଆଜ୍ଞା ଆଜ୍ଞା ବହୁତ ଭଲ ଅଛି, ଆନନ୍ଦିତ ଅଛି। ସବୁ ସମସ୍ତ ପରିବାର ମଧ୍ ଧ୍ୟ ସୁଖରେ ଅଛନ୍ତି, ଆଉ ଆପଣଙ୍କ ପରିବାର କେମିତି ଅଛନ୍ତି?
ବାନଙ୍କର ଆଶୀର୍ବାଦ
ଆଜ୍ଞା ଆଜ୍ଞା ଆଜ୍ଞା ଆଜ୍ଞା। ଆଉ ପରିବାର ସମସ୍ତେ ଭଲ ଅଛନ୍ତି? ହଁ ସକାଳେ ତ
କୁହନ୍ତ କୁହନ୍ତୁ।
ହଁ ସକାଳେ ଭଜନ ହେଇଥିଲା ଏମତି। ଆଉ କେମିତି ପରିବାର କେମିତି ଅଛନ୍ତି କୁହନ୍ତୁ?
ଆମର? ପରିବାରରେ ସମସ୍ତେ ଭଲ ଅଛନ୍ତି ମାଆ, ବାପା, ଭାଇ, ଭଉଣୀ, ସମସ୍ତେ ଭଲ ଅଛନ୍ତି।
ହଁ।
ଏମିତି ମଝି ମଝିରେ ଦେହ ଟିକେ ଖରାପ ରହୁଛି ଆଉ।
ଆଜ୍ଞା ଆଜ୍ଞା ଆମର ମଧ୍ୟ ଏମିତି ହିଁ ଚାଲି ରହି ଛି, ଏଇଟା ତ ଚାଲି ରହିବ କାହିଁକି ନା
ଚାଲି ରହିବ। ବେଳେ ବେଳେ ମାନେ ଖାଇବା ପିଇବାକୁ ନେଇକି ହେଲା, କି ଆମର ପାଣି ପିଇବାକୁ ନେଇକି ହେଲା। ମାନେ ଦିନକୁ ଆମେ ଯେତିକି ଖାଇବା କଥା, ପାଣି ଯେତିକି ପିଇବା କଥା। ସେଇ ଜିନିଷଟା ଥରେ ଥରେ ଯଦି ଏ ଏପଟ ସେପଟ ହେଇଯାଉଛି ବୋଲେ, ଟିକେ ଦେହ ଟିକେ ଖରାପ ହେଇଯାଉଛି ବେଳେ ବେଳେ ମଝିରେ ମଝିରେ।
ଆଜ୍ଞା ଆଜ୍ଞା ତା ସହିତ ମାନେ ଆଜ୍ଞା ଆଜ୍ଞା ପରିବା ମଧ୍ୟ ମାନେ ସେ ଯୋଉ କୀଟନାଶକ ପଦାର୍ଥ ଦ୍ୱାରା ପରିବା ଆମର ଆଜିକାଲି ଯେଉ ଭଳି ମାନେ ବିକ୍ରି କରୁଛନ୍ତି ତ ସେ ଦୃଷ୍ଟି ଦେଖିବାକୁ ଗଲେ ମଧ୍ୟ ସାର ଆଜ୍ଞା ଆଜ୍ଞା ସାର ଜାତୀୟ ଖାଦ୍ୟ ଖାଇବାକୁ ପଡୁଛି ତ ସେଇଥି
ହଁ ପା କଣ କରିବା
ହିଁ
ମାନେ ସହରରେ ରହିବାକୁ ହେଲେ ତ ସେ ଆମକୁ କିଣା ପନିପରିବା ହେଲା କିଣା ଜିନିଷ ହେଲା ଏଗୁରା ସବୁ ଖାଇବାକୁ ପଡୁଛିନା ଏତେ ମାତ୍ରାରେ ସେଗୁଡା ସାର ପକେଇ ଦେଉଛନ୍ତି ସେଟା ଯେଉଁ ହାଇବ୍ରିଡ଼୍ ଯେଉଁ ଆସୁଛି ସେ ଯାକ ସବୁ ବଡ଼ ବଡ଼ ହେବା ପାଇଁ ସବୁ ପକ୍କା ହେଉଛି ନା ବିଭିନ୍ନ ସାର ଯାକ ସେଠି ସେଟା ତାର ତାର ସ୍ୱାଦ ବି ଗୋଟେ ଅଲଗା ପ୍ରକାର ହେଇଯାଉଛି ଭଲ ଲାଗୁନି କିନ୍ତୁ ଆପଣ ଖାଇବେ ଆରେ ଗାଁରେ ଯେଉଁ କରନ୍ତି ନାଇଁ କଣ ଯୋଉ ଚାଷ ବାସ କରନ୍ତି ସେଇଟା ଗୋଟେ ଅଲଗା ପ୍ରକାର ସେ ପନିପରିବା ଗୋଟେ ଅଲଗା ପ୍ରକାର ଯାହା ହେଲେ ବି
ନିହାତି ନିହାତି ଭାବରେ ଗ୍ରାମ ଅଞ୍ଚଳରେ ଗ୍ରାମରେ ଗ୍ରାମ ଅଞ୍ଚଳରେ ରହୁ ଆଉ ଗ୍ରାମ ଅଞ୍ଚଳରେ ଯ ପନିପରିବା ବହୁତ ଭଲ ଲାଗେ ମାନେ ଏଠାକାର ଯୋଉ ପରିବା ସେଇଟା ଦୋକାନୀରେ ଆସେ ନାହିଁ କାହିଁକି ନା ସେଇଟା ସାର ଜାତୀୟ ଖାଦ୍ୟ ପଳେଇ ଆସେ ତ ଏଇଟା ପ୍ରକୃତିର ଯୋଉ ପରିବାର ମ ପରିବାର ସ୍ଵାଦ ତା ଭାରି ଭିନ୍ନ ଅଟେ ତ ସେଇଟା ବହୁତ ଭଲ ଲାଗେ
ଆଉ ଗାଁ ଯାକ ଆମେ ସେ କୃତ୍ରିମ ସାର ଯାକ ଏତେ ସେମାନେ କରନ୍ତିନି ବ୍ୟବହାର ସେମାନେ ଆମର ଯେଉଁ ହେଲା ଗାଈ ଗୋବର ଖତ ହେଲା ତାପରେ ଛେଳି ଛେଳିର ଯେଉଁ ଏ ଯାକ ସବୁ ଟିକେ ବ୍ୟବହାର କରନ୍ତି ନା
ଆଜ୍ଞା ଆଜ୍ଞା ତ ସେଇଟା ବହୁତ ଭଲ ଲାଗେ
ତ ଆପଣଙ୍କୁ
ଆଜ୍ଞା ଆଜ୍ଞା ଗାଁର ସେଇ ପାହାଡ଼ ଆଜ୍ଞା ଗାଁ ର ସେଇ ପାହାଡ଼ ଝରଣା ଏଇଗୁଡା ବହୁତ ଭଲ ଲାଗେ ଗାଁ ର ବାତାବରଣ ପରିବେଶ ଆଉ ମାନେ ଏଠାକାର ଯେଉଁ ମାଙ୍କ ଦର୍ଶନ ମାନେ ଦେବୀ ଦେବତା ମାନେ ଗାଁ ଯେଉଭଳି ରହିଥାଏ ପର୍ବପର୍ବାଣିୀ ମେଳା ହୋଇଥାଏ ଥାଏ ସେଇଟା ଆଜ୍ଞା ଆଜ୍ଞା ସେଇଗୁଡା ମଧ୍ୟ ଚାଲି ରହିଥାଏ ତ ପ୍ରତିଦିନ ଭଳି ଲାଗି ରହିଥାଏ ବହୁତ ଆନନ୍ଦ ମିଳେ ମେଳା ମଧ୍ୟ ଚାଲି ରହିଥାଏ ସାଙ୍ଗସାଥି ସହିତ ମିଶି ମେଳା କୁ ଭ୍ରମଣ କରିବାକୁ ଯାଉ ତ ବହୁତ ଖୁସି ଲାଗେ ଆପଣ ଆପଣ ଯାଆନ୍ତି ମେଳାରେ
ହଁ ଏବେ ତ ମୁଁ ଆଗରୁ ଥିଲି ସେଠେ କନ୍ଧମାଳରେ ଏବେ ହେଇଥିଲା ମାନେ ଠାକୁରାଣୀ ଯାତ୍ରା ଏବର୍ଷ ହେଇଛି। ସେଇଟା ପୁରା ଗୋଟେ
ଆଞ ଆଞ।
ହେଇ ଥାଉଛି କି ନାଇଁ ହଉଛି ମାଆଙ୍କର ଯୋଉ ଠାକୁରାଣୀ ମାଆଙ୍କର ପାଞ୍ଚଟା ଦେବୀ ତାଙ୍କର ପୂଜା ହେଉଛି। ସେଇଟା ମାନେ ବହୁତ ମଜା ଲାଗୁଛି। ମାନେ ପୁରା ସବୁଆଡ଼େ ସାଜସଜ୍ଜା ସହରଟା ପୁରା ଉତ୍ସବ ମୁଖର ମାନେ ସବୁଆଡ଼େ।
ଆଜ୍ଞା ଆଜ୍ଞା ସଜ ଶଯ୍ୟା ଉତ୍ସବ ମର ମାନେ ସେ ଆଜ୍ଞା ଆଜ୍ଞା। ତାର ଯୋଉ ସୌନ୍ଦର୍ଯ୍ୟ ଭରା ଦୃଶ୍ୟ ଆଉ ଗାଁ ର ସେଇ ନୃତ୍ୟ ଦର୍ଶ ସେ ବହୁ ଭିନ୍ନ ଅଟେ ମାନେ ଦେଖିବା ଭାରି ଉତ୍ସାହିତ ଲାଗେ ଆଉ ଲୋକଙ୍କର ମନୋଭାବ ମଧ୍ୟ ଆକର୍ଷିତ ହୋଇଥାନ୍ତି। ପ୍ରବଳ ମାତ୍ରାରେ ଲୋକମାନେ ଆସନ୍ତି ପାଖାପାଖି ଆଜ୍ଞା ଆଜ୍ଞା ବତ୍ରିତ ମାନେ ପାଖାପାଖି ଗାଁ ରୁ ମଧ୍ୟ ଆସନ୍ତି ଦର୍ଶନ ପାଇଁ। ଆଉ ବହୁଳ ମାତ୍ରାରେ ଭିଡ ହୋଇଥାନ୍ତି। ତ ବହୁତ ଆନନ୍ଦ ଲାଗେ ଖୁସି ଲାଗେ।
ଆମର ଗାଁ ରେ ହେଇଥାଉଛି ମେଳା ଯାକ। ଗାଁରେ ମେଳା ହେଲେ ମାନେ ଯେଉଁ ଥିବେ ସମ୍ପର୍କୀୟ ଲୋକ ଯାକ ସମସ୍ତେ ଯେଉଁ ଥିବେ। କି ଆମର ସାଙ୍ଗସାଥି ହେଲା ଅନ୍ୟମାନେ ଯୋଉମାନେ କି ଏମିତି ଆସ ହନ୍ତିନି ବି କିନ୍ତୁ ମେଳା ଗୋଟେ ଲ ଲାଗି କଣ ପୂଜା ଉଠା ହେଲା ମାନେ ସମସ୍ତେ ଆସନ୍ତି ନା। ଅଲଗା ପ୍ରକାର ମାହଲିଯାଏ ଘରେ। ସେଇଟା ବହୁତ ବଢିଆ ଲାଗେ ହୁଁ ସମସ୍ତେ ଆସନ୍ତି ସମସ୍ତେ ଗୋଟେ ଜାଗାରେ ଏକତ୍ରିତ ଭାବେ
ସେଇ ଖୁସି ଟା ପୂର୍ବ ଦିନ ଭଳି ବର୍ତମାନ ସମୟରେ ନାହିଁ ନିଶ୍ଚିତ ଭାବରେ ହଉ। ବହୁତ ଖୁସି ଆଉ ପାଖାପଖି ଏରିଆ ର ଲୋକ ଆସନ୍ତି ପ୍ରବଳ ମାତ୍ରାରେ ତିତ ହୋଇ ଆଗକୁ ବଢ଼ାନ୍ତି ବହୁତ ଆନନ୍ଦ ମାନେ ଲାଗେ ଏକ ସହିତ ମ୍ୟାାମ ଆଜ୍ଞା ଆଜ୍ଞା।
ମାନି ହ୍ୟାପି ହ୍ୟାପି
ଓ ହୋ।
ମ ହେବା ସହିତ ଭଜନ ବ୍ୟବସ୍ଥା ମଧ୍ୟ ରହି ତ ଆଜ୍ଞା ଆ ଆଜ୍ଞା ଆଜ୍ଞା ଏବେ ଶୁଭିଲା।
ହଁ ଏବେ ଶୁଭିଲା ଆପଣଙ୍କର କଟି ଯାଉ ଅଛି ମାନେ କଟୁନ ଯେ ବେଳେବେଳେ ଶୁଭୁନତି ତିକେ ତିକେ ମତେ।
ଆଜ୍ଞା ଆଜ୍ଞା।
ହଁ ଏବେ ଶୁଭୁଛି କୁହନ୍ତୁ।
ହଁ ତ ସେମିତି ତ ଚାଲି ରହିଛି ଆଉ କଣ କରିପାରିବା। ନା ନା ଏମତି ଗ୍ରାମ ଅଞ୍ଚଳରେ ହିଁ
ଛନ୍ତି
ନା ବୁଲାବୁଲି ଇଚ୍ଛା ପ୍ରକାଶ ହେଲେ ତ ଏମତି ଗ୍ରାମ ଅଞ୍ଚଳରେ ଏଇ ଝରଣା ଆଡ଼େ କିଛି ସମୟ ବିତେଇବା ପାଇଁ ଯିବାକୁ ପଡ଼ିଥାଏ। ଆଉ ପାହାଡ ଉପରକୁ ଚଢିବାକୁ ଯାଇଥାଉ ସାଙ୍ଗସାଥି ହି ସକାଳ ଦୃଶ୍ୟ ଦେଖ ଦେଖିବା ପାଇଁ ସୂର୍ଯ୍ୟର ସେଇ କିରଣ ଶରୀର ଉପରେ ଯ ପଡେ ତାର ଆଜ୍ଞା ଆଜ୍ଞା ବହୁତ ଆନନ୍ଦ ଲାଗେ।
ହଁ ସେଟା ଭିଟାମିନ୍ ଡି ମିଳିବ ସୂର୍ଯ୍ୟ କିରଣ ବେଳେ।
ଆଜ୍ଞା ଆଜ୍ଞା ତ ସେ ତାର ଦୃଶ୍ୟ ସେ ଆଭୋଳା ପୂର୍ଣ ଉଦ୍ଧାବନ ସୃଷ୍ଟି ହୁଏତ। ବହୁତ ଖୁସି ଆନନ୍ଦିତ ପ୍ରକାଶ ହୋଇଥାଏ ତ ବହୁତ ଆନନ୍ଦ ଲାଗେ ଆଉ ସାଙ୍ଗସାଥି ମେଳର ଯୋଉ ଓ ମିଶିକି ଗୋଟେ ଜାଗାରେ
ଆପଣ କଣ ଗାଁ ଜାଗା ରୁହନ୍ତି ନା ଆପଣ ସହରରେ ହୁଅନ୍ତି ଯାଇ।
ଆଜ୍ଞା ଆଜ୍ଞା ହଁ ଯିବା ଆସିବା ତ କରିବାକୁ ପଡେ କାହିଁକି ନା ପଢା ପଢି କରିବାକୁ ପଡେ ଯେହେତୁ ତ ଯିବା ଆସିବା କରିବାକୁ ପଡେ ଆପଣଙ୍କ ଭଳି ହିଁ। ଆଜ୍ଞା।
ହଁ ହଁ ଠିକ ଠିକ୍
ପୂଜା ପାଠ ହେ ଏମତି ଟିକେ ରହିଥାଉଚୁ ନହେଲେ ପଢା ପଢି କରିବା ପାଇଁ ସମୟ ମାନେ ବାହ ଏକା ରହିବାକୁ ପଡ଼ୁଛି କଣ କରିବା।
ଆଜ୍ଞା ଆଜ୍ଞା।
ଶିବା ଆଉ କଣ?
ଏମିତି ତ ଚାଲି ରହିଛି ଆଉ କଣ କରିପାରିବା। ତ ଏବେ ବର୍ତ୍ତମାନ ପାଗ କେମିତି ଅଛି ସେପଟେ?
ଏପଟେ ଏବେ ଟିକେ ଠିକ ଅଛି ଏମତି ଅଛି ନର୍ମାଲ ଅଛି ଏତେ ବି ବେଶୀ ଖରା ହଉନି କି ବେଶୀ କିଏ ହଉନି ପାଗ ମାନ ବେଶି ଖରାପ କରିନି ବର୍ଷା ହେଲାଭଳିଆ ଏମିତି ଠିକ ଟିକେ ଅଛି ଏବେ ଟିକେ ଟିକେ ପବନ ହେଲେ ବହୁଛି ସକାଳୁ ତ ମାନେ ଏତେ ରେଟରେ ଗୁଳିଗୁଳି କରିଦେଇଥିଲା। କିଛି ପବନ ଆସୁନଥିଲା କିଛି ନାହିଁ ଏବେ ଠିକ୍ ଅଛି। ଏବେ ତ ବର୍ଷା ଦିନ ପୁଣି ବର୍ଷା ଦିନ ତ ଏବେ ବର୍ଷା ଲାଗି ରହିବ।
ଆଜ୍ଞା ଆଜ୍ଞା। ଏପଟେ ମଧ୍ୟ ଏମିତି ହଁ ଏଇପଟେ ମଧ୍ୟ ପାଗ ଏମିତି ସମୟ ପରିବର୍ତ୍ତ ପରିବର୍ତନ ତ ହେଇଥାଉଛି। ମାନେ ପାଗ ଟା କେତେବେଳେ ବର୍ଷା ତ କେତେବେଳେ ଖରା। ବର୍ତ୍ତମାନ ତ ଟିକେ ଖରା ରହିଛି ଆଜ୍ଞା ଆଜ୍ଞା।
ପୁରା ସହି ହବ। ବର୍ଷା ଋତୁ ଶୀତ ଟା ବି ସହି ହବ। କିନ୍ତୁ ସବୁଠୁ କଷ୍ଟ ଲାଗିଯାଉଛି ବୋଲି ମାନେ ଗ୍ରୀଷ୍ମ ଋତୁଟା ହିଁ ବହୁତ କଷ୍ଟ ଲାଗିଯାଉଛି। ମାନେ ପୁରା ଦେହ ହାତ ପୁରା ଜଳି ଯାଉଛି ଏତେରେ
ଆଜ୍ଞା ନିଶ୍ଚୟ।
ଏତେ ଖରା ହଉଛି ଯେ ଗଛ ପତ୍ର କାଟିବା ଯୋଗୁଁ ବି ମାନେ ବାୟୁମଣ୍ଡଳ ପରା ଗରମ ହେଇଯାଉଛି। ସେଥିପାଇଁପରା
ଆଜ୍ଞା ଆଜ୍ଞା ନିହାତି ଭାବରେ ଯୋଉମାନେ ବାହାରେ ମାନେ ଏ କାମ କରନ୍ତି ତ ସେମାନଙ୍କୁ ବହୁ ମାତ୍ରାରେ ମାନେ କଷ୍ଟ ଦେଇଥାଏ ଏଇ ଗ୍ରୀଷ୍ମ ଋ ତ ତାମାନେ
କେତେ କଷ୍ଟ ହଉିବ ସେମାନଙ୍କୁ ବାହାରେ ଯୋଉ ମଳିମୁଣ୍ଡିଆ ଯୋଉ କାମ କରନ୍ତି ସେଇ ଲୋକମାନୋନେ ତ
ଆଜ୍ଞା ଆଜ୍ଞା।
ଏମିତି କରୁ ଆଜ୍ଞା ହଁ ଆମେ ସେମିତି ଭାବୁଛେ ସେମାଙ୍କୁ କେମିତି ଲାଗୁ ନଥିବ।
ଆଜ୍ଞା ଆଜ୍ଞା ଆମେ ମଧ୍ୟ ଘରୁ ବାହାରକୁ ବାହାରୁ ତ ବହୁଳ ମା ରେ ମାନେ ଖରା ଟା ମୁଣ୍ଡରେ ପଡେ ତ ବହୁଳ ମାତ୍ରାରେ ମାନେ ଟାଣ ଖରାଟା ରହିଯାଏ। ତ କଷ୍ଟଦାୟକ ତ ହୋଇଥାଏ। ଅବୃଦ୍ଧ ମାନଙ୍କୁ ଟିକେ ଅଧିକ ଆଜ୍ଞା ଆଜ୍ଞା ନିହାତି ଭାବରେ ଆପଣଙ୍କ ସହିତ କଥା ହେଇ ମତେ ବହୁତ ଆନନ୍ଦିତ ମିଳିଲା ଆପଣଙ୍କ ଦିନ ସୁଖମୟ କଟୁ ମୁଁ ଭଗ୍ର ଭଗବାନଙ୍କୁ ଆପଣଙ୍କ ପ୍ରତି ଏ ଡାକିବି ଯେ ସୁଖମୟ କଟୁ। ଧନ୍ୟବାଦ ଆଜ୍ଞା ନମସ୍କାର। ନମସ୍କାର।